ହ୍ୟାଲୋ ହ୍ୟାଲୋ ହଁ ଶୁଭୁଛି।
ହଁ ଶୁଭୁଛି।
ଓ ହୋ ଆଉ କଣ କରଥୁଲ?
ନାଇଁ ଏଠି ଏଇ ଖଟ ଟା ସଜାଡିବାକୁ ଆସିଥିଲା ତ ଗୋଟେ ମିସ୍ତ୍ରୀ।
ଓ ହୋ।
ଆଉ ସେ ସଜାଡୁଥିଲା ଖଟଟା ଏଟା ମାନେ କଁ କେଁ କଟର ହଉଛି ଖଟ ଟା।
ଓ ହୋ।
ସେ ସଜାଡୁଥିଲା ଯେ ସେ କାହିଁ ହେଲାନି କହିଲା ଏଟା ପୁରୁଣା ହେଇଗଲାଣି ବହୁତ ଦିନର।
ଓ ହୋ।
ଆଉ ହେଲାନି ମୁଁ କହିଲି ନାଇଁ ତମେ ଯାଅ ସେ। ସେ କହୁଥୁଲା ଆହୁରି କଣ ତା ସାଇଟ ରୁ କାଟିବ ବୋଲି ମୁଁ କହିଲି ନାଇଁ ନାଇଁ ସେ ଦୁର୍ବଳ ହେଇଯିବ ମୁଁ ଶୋଉଛି ନାଁ। ପାଡିପୁଡା ଯିବି। ମୁଁ କହିଲି ଥାଉ ସେ ଯାହା ହଉଛି ହଉ ପଛିକା ତମେ ଯାଅ ଆଉ ଥାଉ ସେତିକି ହଉ। ସେତିକି ଟିକେ କାମ କଲା ଶହେ ଟଙ୍କା ନେଲା ଏତିକି ଟିକେ କାମ କଲା।
ହଁ ଆଇଲେ ପଇସା ଆଉଁ।
ହଁ ବା ଆଇଲା ମାନେ ପଇସା ଆଉ ପଚାଶ ଟଙ୍କା କହୁଥିଲେ ଯେ ମୁଁ କହିଲି ପଚାଶ ଟଙ୍କା କଣ ସେ ନେବେ ଶହେ ଟଙ୍କା ନେଲା।
ହଁ ପା ଆଇଲେ ପଇସା।
ହୁଁ।
କରିବେଏ ସଜଡା ସଜଡି ରୁ ତ ମା
ବେଶୀ ଖର୍ଚ୍ଚ ଆଉଁ ସେ ବା ବସେ ସିଲା ବେଳକୁ କଟର କଟର କଟର କଟର ଉଁ ମଁ ଏପଟକୁ ଟିକେ ଗଡିଲେ କଟର କଟର ଖାଲି ହଉଛି ସେ ଖଟ।
ଡବଲ ବେଡ୍ ଟା ବି ଗାଁରେ। କାହାକୁ ଦେଇ ଦେଇଛନାଁ।
ହୁଁ ହୁଁ।
ସେଇଟା ଥିଲେ ଏଇନା କାମରେ ଆଇ
କାମ ଦେଇଥାନ୍ତା ଦେଇ ଦେଇଛୁ ଆଉ କଣ।
ବେଡ୍ ଟେ କଲାବେଳକୁ
ବହୁତ ଟଙ୍କା ଲାଗିବ ଏଇନେ ଏ ମୁଁ କହିଲି ଆଉ ଗୋଟା ଆଡୁ ହଁ।
ହଁ ବା ଗୋଟେ ଆଡୁ କଲା ବେଳୁ ଆଉ ଗୋଟେ ଆଡୁ ଯାଉଛି।
ହୁଁ।
କଣ ଆଉ କରିବ ମଣିଷ।
ଉଁ ହୁଁ। ମୁଁ ଆଉ ଟିକେ ଚା ଫା ପିଇଥାନ୍ତି ଯେ ଆଉ ସିଏ ତ କାମ କଲା ଯେ ମୁଁ ବସିକି ରହିଲି ଆଉ।
ହଁ ଆଉ କଣ କରିବୁ ଆଉ ସେଠି ନ ବସିଲେ ନ ହୁଏ।
ହୁଁ। ଆଉ ନହୁଏ ବା।
ଆଉ ଟିକେ ଏବେ ଚା ଟିକେ କରିକି ପିଇଦଉନୁ।
ହଁ ଏବେ ଟିକେ ଚାହା କରିକି ପିଇବିବା ସେ ଓଳା ଓଳି କରୁଛି ଝିଅ ତ। କାମଟା ସରିବା କୁ କଟାକଟି କଲା ତ ସେ ସବୁ ପୁରା ପୁରା ଖଟର ଯୋଉ ଗୁଣ୍ଡ ଗୁଡା କାଠ ଗୁଣ୍ଡ ଗୁରା ଘର ସାରା ହେଇଯାଇଛି।
ହଁ ହଁ।
ହୁଁ, ତାକୁ ଝିଅ ସଫା କରୁଛି ଓଳା ଓଳି କରୁଛି।
ହଁ ଆଉ କଣ କରିବୁ, ତମ ଗୋଡ ଭଲ ଅଛି ତ?
ହଁ ହଁ ମୋ ଗୋଡ ଭଲ ଅଛି।
ଆ ପୁଅ?
ପୁଅ ଯାଇଛି ଜିମ ଯାଇଛି।
ଓହୋ, ଆଉ ପୁଅଙ୍କର ଏବେ କଲେଜ କି ଟ୍ରେନିଂ ମାନେ କଣ ଚାଲିଛି ପୁଅର?
ପୁଅର ଏବେ ତାର ଏବେ ମାନେ ଇଣ୍ଟରନସିପ ହେଇଥାନ୍ତା ଯେ ଏଇ ଯୋଉ ଇଏ ଏଇ ଯୋଉଟା ଇଣ୍ଟରସିପ ଯୋଉଟା ତାଙ୍କର ଯୋଉ କୋଟ ରେ ସବୁ ମାନେ ଯାଇକି ସବୁଠି ବୁଝାବୁଝି କରିବେ ସବୁ ମାନେ ଯୋଉ କୋର୍ଟ ତାଙ୍କର ଭୁବନ କି କୋର୍ଟ ଯୋଉଁ କଣ ତା ଅଫିସ ଟା ଯୋଉ ଆଙ୍କ ଅଫିସରେ ଗୋଟେ କୋର୍ଟ। ଯୋଉଠି ଯୋଉଠି ସବୁ କୋର୍ଟ ଅଛି ସେଠି ସବୁ ବୁଝାବୁଝି କରିକି ମାନେ କାମ ତାଙ୍କର କଣ କେମିତି ଆଗକୁ କରିବେ। କେମିତି କେସ୍ ଲଢିବେ ସେଗୁଡା ସବୁ ବୁଝାବୁଝି କରଛନ୍ତି ଆଉ ମାନେ ଏବେ ସବୁ ଛୋ ଛୋଟ ଛୋଟ ସିଏ ଖାଲି ଦେଖିବେ ଏବେ କେସ୍ ଫେସ୍ ଗୁଡା ସବୁ ଦେ ଖିବେ ତ ହଁ ଓକିଲ ମାନେ ସବୁ କଣ ମାନେ ଲୋ ଲଢୁଛନ୍ତି ସେଗୁଡା ସବୁ ଦେଖିବେ ସେ।
ଦେଖିଲେ ତ ଜାଣିବେ ନା।
ହୁଁ ହୁଁ।
ନୂଆ ନୂଆ କି ନା ତାପରେ ଧୀରେ ଧୀରେ ସେ ତାଙ୍କର କରିବେ ଆଉ।
ହୁଁ ହୁଁ।
ଆଉ ଫାଷ୍ଟ ରୁ।
ହୁଁ ସେଇ ସବୁ ଦେଖି ଦେଖି ଏଗୁଡା ସବୁ କରିବେ ଆଉ।
ଅଲଗା ଓକିଲ ମାନଙ୍କ ଚାମ୍ବରରେ ଯାଇ ବସିଲେ ବି ସେ ଗୋଟେ ଆଇଡିଆ ହବ।
ତାର ଏଇଟା ଥାର୍ଡ ଇୟର ହେଇଗଲା ପରେ ସେ ଗୋଟେ ଚାମ୍ବର ଜଏନ କରିଦବ ଚାମ୍ବର ଜଏନ୍ କଲେ ସେଠି ବ ଓକିଲଙ୍କ ପାଖରେ। ସେ ଜାଣିବ ସବୁ ପିଟିସନ ଫିଟିସନ୍ ଫାଇଲ ହବ ହଁ। ହଉ ହେଲେ ସେ କଣ କେମତି କରୁଛନ୍ତି କେମତି କେସ୍ ଗୁଡା ହାଣ୍ଡେଲ କରୁଛନ୍ତି ସେଗୁଡା ସବୁ ଜାଣିଲେ ତାପରେ ସେ ଆସ୍ତେ ଆସ୍ତେ ସେଠୁ ତାର ସରିଗଲେ ତାର ପାଞ୍ଚ ବର୍ଷିଆ କୋର୍ସ ଏଠି ତିନି ବର୍ଷ ହେଲା ଆଉ ଦି ବର୍ଷ ଅଛି ଅଁ ମାନେ ଆଉ ତିନି ବର୍ଷ ତେଇଶି ମସିହାକୁ ତେଇଶି ବର୍ଷ ତାକୁ ହେଲା ଆଳକୁ ସରିଯିବ। ସରିଗଲା ପରେ ହେଠୁ ପୁଣି ଇଏ କରିବ ଆଉ ତାପରେ ଉଁ
ଏ ହବ ମ ସେ ପାଠ ପଢା ସଇଲେ ଏ ଦି ଚାରି ବର୍ଷ ଭିତରେ ସେ ସେଟ୍ ହେଇ ଯିବା ତାର ତ ଆଇଡିଆ ବଢିଆ ନା
ହୁଁ ସେ ଟା ଏଲେ ଏଲେ ବି କରୁଚି ତାପରେ ଏଲେ ଏଲେ ଏମ୍ କରିବ। ମାନେ ପିଜି କରିବ ଏଲେ ଏଲେ ଏମ୍ ଏମେ କରିବ। ଏଇଟା ଏନେଲେ୍ ବି ରେ କରିବ।
ହଁ ହଁ।
କରିଦେଲା ପରେ ତାପରେ ସେ ଦେଖିବା କଣ ଓ ଜି ଏଶ୍ ପାଇଁ ପଡିବ କି ଲୟର୍ ପାଇଁ ହବ କଣ କରିବ
ଓହୋ।
ହୁଁ।
ଆଉ
ହୁଁ
ହଁ ମ ଆଉ ଗା ରୁ ଆସିକି ଛୁଆ ରହିକି ସହରରେ ପାଠ ପଢି ମଣିଷ ହେଇଯାଉଚୁ ଖାଇବାକୁ ନ ପାଇକି ଆମର ଅ ମାନେ କଟକରେ ଘର ଥାଇ କି ନା ଠାକୁରଙ୍କ ଦୟାରୁ ଏ ଏ ଯୋଉ ଆମର ଆମ ଘର ସାମ୍ନାରେ ଜଣେ ମାଉସୀ ଘର ତାଙ୍କର ଗୋଟେ ଟିକି ରୁମ୍ ଟେ ଅଛି ଅଢ଼େଇ ହଜାର ଟଙ୍କା ଭଡ଼ା ଟିକ୍ ବାଥରୁମ୍ ଟା ବାହାରେ ମୁଁ ତ ଦେଖିଲି ନୂଆ ପିଲା ଆସି ରହୁଚନ୍ତି ପାଠ ପଢୁଆ ଛୁଆ ଦିଟା କାଇଁନା ସକାଳୁ ପୁରା ଦୌଡ଼ିକି ଯାଉଚନ୍ତି ଗୋଟେ ଗାଡି ରଖିଚନ୍ତି ସେ ଗାଡିରେ ବସି ଦି ଜଣ ଯାକ ପଳଉଚନ୍ତି ଦିଟି ପିଲା ଅଛନ୍ତି ବ୍ୟାଚେଲର୍ ପିଲା ଯୋଡିଏ
ହୁଁ ହୁଁ।
ପାଠ ପଢିବାକୁ ଆସିଚନ୍ତି ନା କାଁଇନା ବ୍ୟାଗ୍ ପକେଇ ପୁରା ଫିଟ୍ ଫାଟ୍ ହେଇକି ଯାଉଚନ୍ତି ପିଲା ଯୋଡିଏ ଆମ ଗାଁରୁ ଆସିକି ରହୁଚନ୍ତି ଆମର ଠାକୁରଙ୍କ ଦୟାରୁ ଘର ଅଛି ଯଦି ଛୁଆ ନହେବେ ଆମେ ଆଉ କଁ କରିଆ କହୁନୁ
ହଁ ହଁ ସେପଟେ ବି ଚହଟା ପଟେ ସେ କହୁଥିଲେ ଜଣେ ସେ କହିଲେ ଆମର ବି ଏପଟେ ସବୁ ଛୋ ପିଲା ଗୁଡା ଗୋଟିକିଆ ଭଡା ଅଛନ୍ତି। ଏଇ କୋ ମାନେ ଏଇ କ ଓକିଲାତି ପଢୁଚନ୍ତି ସେ ସବୁ ସ ଖାଳ ହେଲେ ତାଙ୍କର କୋଟ୍ କୋଟ୍ ପିନ୍ଧି କଳା କୋଟ୍ ପିନ୍ଧି ସବୁ ତାଙ୍କର ଯାଉଛନ୍ତି। ଗୋଟିକିଆ ଗୋଟିକିଆ ଘରେ ବଡା ରହୁଚନ୍ତି।
ହଁ ହଁ।
ହୁଁ।
ଆଉ ମାନେ ପୁଅଙ୍କର ତ ମାନେ ଯେମିତିଆ ଫିଗର ଲୋକ ଡ ମାନେ ଓ କିଲାତି ହେଲେ ଡରିବେ ଯେ ଜଜ୍ ହେଲେ ବି ଡରିବେ ତାପରେ ତାଙ୍କ ମୁ ଣ୍ତ ବଢିଆ ନା ସେ ଯୋଉଟା ଚେଷ୍ଟା କରିବେ ସେଇଟା କରିପାରିବେ ଖାଲି ସମୟ ଟାକୁ ଟିକେ ପ୍ଲା ଞ୍ଚ ବର୍ଷ ଖଣ୍ଡେ କାମରେ ଲଗେଇଦବାର ଅଛି ହଁ ବେଶୀ ନାଇଁ ପାଞ୍ଚ ବର୍ଷ ପରେ ତାଙ୍କ ପଛରେ ଲୋକ ଗୋଡେଇବେ
ଉଁ।
ଓକିଲଙ୍କ ର ବହୁତୁ ରୋଜଗାର ବା
ହୁଁ ହୁଁ
ଏବେ ଦେଖୁନ କେତେ କେସ୍ ବାସ୍ ସବୁ ପ୍ରବଳ ରୋଜଗାର ଓକିଲଙ୍କର
ସେୟା ବା
ଆଉ ହବ ଦେ ଏଠି ଜଣେ ମଉସା ଙ୍କ ପୁଅ ପୁରା ଗାଡି ଜାଡି ବହି ଓକିଲା ତ ପଢିକି ପୁରା ଛିଚତ୍ର।
ହଁ।
ସେ ମାନେ ପୁା ଛୋଆ ଛୁଆଟେ ହେଇଥିଲା ଆମ ତାକୁ ଦେଖିଥିଲି କେତିକି ବର୍ଷ ଲାଗିଲା। ମାନେ ଲାଇଫ ଚେଞ୍ଜ ହେଇଗଲା ଅବିକା ଯୋଉଠି ବସିଛି ପୁରା ଷ୍ଟାଇଲରେ ବସିଛି ପୁରା ସ୍ତଇଲରେ କଥା ହଉଛି ଜାଣିଛ ପୁରା ମାନେ ଷ୍ଟାଇଲ ରେ କଥା ହଉଛି। ଅଛ ମାନେ ଅଲଗା ପ୍ରକାର ପା ଆଉ
ସେ ଯୋଉ ଗୋଟେ ଆସନ୍ତି ଜଣେ ଝିଅଟେ ଆଗରୁ ପୁ ପିଲା ଡ୍ରେସ ପିନ୍ଧ ବାହାଘର ବେଳେ ଥିଲା ଆସିଛନ୍ତି ସିଏ ଗୋଟେ। ଏବେ ଦିଲ୍ଲୀରେ ଗୋଟେ କିଣିଛନ୍ତି ସତୁରିୀ ଲକ୍ଷ ଟଙ୍କାର ଗୋଟେ ଫ୍ଲାଟ ଜାଣିଛ।
ଆଉ ଭାବିଲ ଦେଖିିବା ଆଉ ତାହେଲେ ସେ ଆମର ଆଗରେ ଛୋଟ। ପିଲା ନ ଅଳା କାଣ୍ଡି ଆଖେ ହଁ ହଁ।
ପୁଅ ପିଲା ପ୍ୟାଣ୍ଟ ସାର୍ଟ ଯିଏ ପିନ୍ଧେ ହୁଁ।
ଅଛ
ହୁଁ। ସେ ଏଇଥର ଆସିଥିଲେ ତ କହୁଥିଲେ କହିଲେ ସତୁରି ଲକ୍ଷ ଟଙ୍କାର ଗୋଟେ ଫ୍ଲାଟ କିଣିଛି।
ଆଉ ତାହେଲେ ସତୁ ଲକ୍ଷ କଣ ଛଟି ଆମାଉଣ୍ଟ।
ସେଇଆ।
ଆଉ ମାନେ ଛୁଆ ଯାଇ କୋଉଠି କୋଉଠି ପହଞ୍ଚାଉଛନ୍ତି।
ହୁଁ।
ସତ କଥା ଆଉ।
ହୁଁ। ହୁଁ ହଁ।
ସେଉ ମ୍ୟାରେଜ କଲେ ନା ନାଇଁ
ନାଇଁ ସ ମ୍ୟାରେଜ କାହିଁ କଲାନି ତ ଏତେ ବହୁତ ବୟସ ତାକୁ ହବନି କାହିଁକି ମ୍ୟାରେଜ ଆଉ କଲାନି। ହୁଁ। ସେ ଖାଲି ତାର ଇଏ କରୁଛି ହଁ ତା ତା ଇଚଛା ଯାଅ ଆଉ
ହୁଁ।
ମ୍ୟାରେଜ କଲାଣି କିନ୍ତୁ ମାନେ ଅଛି ତ ଏମିତି ଆଉ ଦିଲ୍ଲୀରେ ଆଉ
ହଁ ମୋ ନିଜ ଲାଇଫ କି ଏଜୟ କରନ୍ତୁ ମ୍ୟାରେଜ କଲେ ଏକ୍ସଟ୍ରା ଆଉ କଣ ହବ କହୁନ।
ହୁଁ ହୁଁ।
ନିଜ ଲାଇଫ ଯହାକୁ ଯାହା ଭଲ ଲାଗୁଛି ସେଇ ହିସାବରେ ବଞ୍ଚନ୍ତି
ହୁଁ ହୁଁ।
ଯଦି ତାଙ୍କ ଲାଇଫ ତ ସେମିତି ବିତେଇବାକୁ ଚାହୁଁଛନ୍ତି ତାପରେ ନିଜେ ତ ସେ ରୋଜଗାର କର ବୋଲି ସତୁର ଲକ୍ଷ ଟଙ୍କାର ଘରଟା କିଣିଇଛନ୍ତି ନା
ହୁଁ ହୁଁ।
ଅନ୍ୟ ହାତରେ ହେଲେ ପୁଣି ତାଙ୍କ ମତାମତ ନିଅ ତାଙ୍କୁ ପସନ୍ଦ ହଉନଥିବ ନ ସତ କଥା ତଣ ସମସ୍ତଙ୍କ ଲାଇଫ ସମସ୍ତଙ୍କର।
ସେଇା ସେଇଠି ବି ଆମର ଦି ଜଣ ରିଲେଟିଭ ଅଛନ୍ତି ଦିଲ୍ଲୀରେ।
ହୁଁ।
ଗୋଟେ ୱନ୍ ବି ଏଚ କେ ନେଇଛନ୍ତି ଗୋଟିଏ ବେଡରୁୁମ୍ ଆଉ ଇଏ ସିଏ ଚଉଦ ହଜାର ଟଙ୍କା ଦେଇକି ରହୁଛନ୍ତି ଜାଣିଛ।
ସେଆବା।
ଗୋଟିଏ ବେଡରୁମ୍ ଲାଟ୍ରନ୍ ବାଥରୁମଏ ରୋଷେଇ ଘରଟିଏ ଏବେ ଆଇ ଥିଲେ ତ କହୁଥିଲେ କହିଲେ ଚଉଦ ହଜାର ଟଙ୍କା ଦେଇକି ମୁଁ ରହୁଛି।
ରଇବା।
ସିଏ ବି ସେମିତି ବଡ ଘରଟେ ନେଇଥିଲେ ସେି ସେଠୁ କିଣିଦେଲା ଗୋଟେ ଘର ଆଉ
ସେବେ ସେ ଘର ସାମ୍ନ ମାଉସୀ ଘର ଆଗରେ ଯୋଉ ରହୁଛନ୍ତି ମାନେ
ହୁଁ
ଛୋଟିଆ ମାନେ ଛାଡ ଗୋଟେ ଏକଦମ ଛୋଟିଆ ଘରଟେ ବାଥରୁମ ଟା ବା ଅଢେଇ ହଜାର ଆଉ ବାହାର କୁଆଡେ ଯିବ ଘର ଭୁଡା ନେଇକି ରହିବ କଣ ରୋ
ସେଆପା ହଁ ରୋଜଗାର କାଇଁ ଏତେ।
ରୋଜଗାର କାହିଁକି ଏତେ ଆଉ ସା ପଳେଇବ ମରିବ ବାହାରେ ହଇରାଣ ହେଇବକି। ହଁ ଗୋଟେ ଜାଣିଚ ତମର ଗୋଟେ ଇନକମ ସୋର୍ସ ଅଛି ପ୍ରତି ମାସରେ ଏତିକି ଆସିଲା। ତମେ ସେଇଠି ଖର୍ଚ୍ଚ କରିପାରିବ ହଁ ମତେ ଆସିବ ପ୍ରତି ମାସରେ ଏ ମୋର ଦେବି ମୋର ନାଇଁ କି ଆଉ କୁ କୁଆଡେ ଦେହ ପା ଭଲ ମନ୍ଦ କେତେବେଳଳେ କଣ ହଉଚି ଠିକଣା ନାହିଁ।
ହୁଁ ହୁଁ।
ଆଉ ପର ଘର ରହିବୁ ସିଏ କଣ ତା ଘର ଟା ଖାଲି ଛାଡିବ।
ସେଇଆ।
ନା ଦୟାକରି କହିଦବ ହୁଁ ଉଥା ତମ ଦେହ ଭଲ ନାହିଁ ପଇସା ଦିଅନି ବୋଲି।
ହୁଁ।
ହୁଁ।
ଆଉ ଟିକେ ଚା କରିକି ପିଇ ଦିଅ ଭଲ ଲାଗିବ।
ଚା ଟିକେ କରିକି ପିଇଦିଅ ବିସ୍କୁଟ ଦି ଖଣ୍ଡ ଖାଇଦିଅ।
ହୁଁ।
ଆଉ। ଏଇନା ଚା ବିସ୍କୁଟ ଖାଇଦେଲେ ଦେଖିବ ରାତିରେ ଆଉ ଭୋକ ହବନି। ଆଠଟା ପରେ ହେଇଗଲାଣି ନା ସାଢେ ଆଠଟା। ମୁଁ ତ ଚା କତେ ମୁଢ଼ି ପ୍ଲେଟ ଖଣ୍ଡେ ଖାଇକି ରହି ଯାଉଚି ଦିଟା ଯାଏ। ସେ ବଢିଆ ଟାଇମି ନଉଚି।
ହଁ ମୁଁ ତ ଏଇ ସକାଳେ ଚୁଡା ଭଜା ନାଲି ଚାହା ଟିକେ ପିଇ ଦୋ
କିନ୍ତୁ ଫ୍ରେଶ ଲାଗୁଚି ଯେ।
ହଁ ଆଉ ତାପରେ ଭାତ ଟିକେ ଦି
ଯୋଉ ବହୁତ ଗୁଡାଏ ଖାଇଲେ ଖାଲି ମାନ୍ଦା ଲାଗେ ଇଚ୍ଛା ହୁଏ ଖଟରେ ଗଡି ପଡିବି କିନ୍ତୁ ସେଟା ପୁରା ଟିପ ଲାଗୁଚି ବଡ଼ି ପୁରା।
ହୁଁ।
ଆଉ ଏଇନାତ ଆମର ଚା ଅଧେ କପ୍ ଅଛି ମୁଁ ଭାବିଲି ଚା ଅଧେ କପ୍ ତ ଆଉ ଟିକେ ମିଶେଇଦେଲେ କପେ ହେଇଯିବ। ସକାଳୁ ନିଦ ଭାଙ୍ଗିବାକୁ ବଢିଆ ସୁବିଧା ରାତିରେ ହାକା ଖାଦ୍ୟ।
ହୁଁ ହୁଁ।
ଆଉ ରାତିରେ ମୁଁ ଯୋଉଦୀନ ପୁରା ପେଟକିରି ଖାଇଦଉଚି ସେଦିନ ମୁଁ ସକାଳୁ ଜମା ଉ ଠି ପାରୁନି କାଇକୀନ ଆମର ପ୍ରାର୍ଥନା ଟାଇମ ଜଳଦି ନା ହଁ। ଉଠିଲେ ବି ପ୍ରାର୍ଥନା କରିପାରୁନି ଯାଉଚି ସେଠି ଢଳଉଚି ଢଳଉଚି। ପୁଣି ଆସିକି ପୁଣି ମାନେ ଘଣ୍ଟା ସୋଇ ପଡୁଚି। ଓ ହଉ ହଉ ତମେ ଟିକେ ଚା ପିଇଦିଅ କରିକି ହେଲା ତାପରେ ଫୋନ୍ କରିବ। କଥା ହବା ଟିକେ ଦୁଃଖ ସୁଖ ହବା ଆଉ ରଖୁଚି ଆଁ।
ହୁଁ ହୁଁ।